ଭାଇ ଶୁଭ ସକାଳ ଜୟ ଜଗନ୍ନାଥ।
ଶୁଭ ସକାଳ ଭାଇ, ଜୟ ଜଗନ୍ନାଥ, ରାଧେ ରାଧେ।
କିଛି ନାହିଁ ଭାଇ, ଏମିତି ହିଁ ବର୍ଷା ପାଗ, ପାଗ ତ ଟିକେ ଭଲ ନାହିଁ। ଦି ତିନି ଦିନି ହବ, ବର୍ଷା ବି ପ୍ରବଳ ହଉଛି। ତ କୁଆଡେ ତ ଯାଇ ହଉନି ବର୍ଷା ପାଇଁ?
ହୁଁ - ହୁଁ।
ଏଇ ଚାଲିଛି କିଛି କାମ, ଛୋଟ ମୋଟ କାମ ଆଉ। ଭାଇ ଭଲ ଅଛନ୍ତି ଆପଣ?
ମୁଁ ବି ଆଜି ଭାଇ ବହୁତ ବଢିଆ ଅଛି। ଆଉ ଆପଣ?
ହଁ ଭଲ ଅଛି, ମୋର ବର୍ତ୍ତମାନ ତ ଦେହ ଟିକେ ଭଲ ନାହିଁ। ସେଥିପାଇଁ ବେଶୀ କିଛି କାମ ବି କରି ହଉନି। ଯେହେତୁ ମୋର, ଛୋଟ ଦୁର୍ଘ ଦୁର୍ଘଟଣାଟେ ହେଇଥିଲା। ତ ଦେହ ବର୍ତ୍ତମାନ ଟିକେ ଠିକ ହେଇନି ଏଯାଏଁ।
ହୁଁ - ହୁଁ।
ତ କାମ ଟିକେ ସେଥିପାଇଁ ମୋର ବନ୍ଦ ଅଛି। ଆଉ ଆପଣ କଣ କରନ୍ତି?
କରିନି ଏମିତି ହିଁ ବାବାଙ୍କର ଟିକେ ଚାଷ ବାସ କାହା, ଚାଷ ବାସ ଆଉ ବିଲ ଜମି କାମରେ ଟିକେ, ସାହାଯ୍ୟ କରିନଉଛି।
ହଉ ହୋ ହଉ, ଆପଣଙ୍କ ଘରେ ସବୁ କିଏ କିଏ ରହୁଛନ୍ତି?
ଆଞା ଆମ ଘରେ ତ ବହୁତ ଲୋକ ଅଛନ୍ତି ବୁଝିଲେ କି, ଯେମତି କି ବାପା ଆଉ ଏମତି ଆଉ ଏବେ ତ ବର୍ଷା ସିଜନ ଲାଗି ରହିଛି, ଦେଖନ୍ତୁ ଆପଣ ବର୍ଷା ତ ଲାଗି ରହିଛି। ଏବେ ଭାଇ ବିଲ କାମ ତ ଆପଣ ଜାଣିଛନ୍ତି, କେମିତି କଣ?
ହଁ ଆମର ବି ତ ସେଇ ଚାଷୀ ପରିବାରରୁ ଆସିଛୁ, ତ ମୋ ବାପା ବି ତ ଚାଷ କାମ ହିଁ କରନ୍ତି।
ଆଚ୍ଛା ଆଚ୍ଛା।
ତ ଚାଷ କାମରେ ମୁଁ ବି ତ, ସାହାଯ୍ୟ କରେ ତାଙ୍କୁ ବେଳେବେଳେ। ସବୁବେଳେ ତ ସମୟ ଦେଇପାରେନି। ବେଳେବେଳେ ତ ସାହାଯ୍ୟ କରେ, ଚାଷ କାମ ତ ବର୍ଷା ଦିନ ଆସିଲା ମାନେ ଚାଷ କାମ ଆରମ୍ଭ ହେଇଯାଏ।
ଆଜ୍ଞା ଆଜ୍ଞା ତ ଭାଇ ମୁଁ କଣ କହୁଥିଲି ଶୁଣୁନାହାନ୍ତି? ଆପଣ କୋଣାର୍କ ମନ୍ଦିର ବିଷୟରେ କିଛି ଜାଣିଛନ୍ତି?
କୋଣାର୍କ ମନ୍ଦିର ବିଷୟରେ, କିଛି ତ ମୁଁ ଜାଣିଛି। ଆଉ ଯାହା କିଛି ବି ଜାଣିଛି, ଯଦି ଆପଣ ଚାହିଁବେ ତ ମୁଁ କହିପାରିବି।
ଆଜ୍ଞା ଆଜ୍ଞା। ହ।
ତ
ଆପଣ ଟିକେ କିଛିଟା କହିଲେ, ମୁଁ ଆପଣଙ୍କଠୁ ଅନୁଭୂତି ଟିକେ ନେବି। ଆପଣ ଟିକେ କୁହନ୍ତୁ, ଆଉ ମୁଁ ବି ଯେତିକି ଜାଣିଛିି ତ ଆପଣଙ୍କୁ ସେତିକି ମୁଁ ପ୍ରଦାନ କରିବି। ଯେତିକି କୋଣାର୍କ ମନ୍ଦିର ବିଷୟରେ ଜାଣି
ହଉ ଭଲ କଥା। କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ଗୋଟେ, ଏମିତି ମନ୍ଦିର
ଆଜ୍ଞା।
ଯାହାକି ସେଇଥିରେ ପୁରାତନ କାରୁକାର୍ଯ୍ୟ
ଆଜ୍ଞା।
ପୁରାତନ କାରୁକାର୍ଯ୍ୟରେ ନିଖୁଣ ଥିବା ସମସ୍ତ ପ୍ରକାର କଳା ଧରିଥିବା
ହୁଁ।
ଯେତିକି ଆମର କଳାକାର ମାନେ ହିଁ ସେଇ ମନ୍ଦିରକୁ ନିର୍ମାଣ କରିଥିଲେ। ଆଉ ସେଇଟା କେବଳ ସୂର୍ଯ୍ୟ ଦେବତାଙ୍କ ପାଇଁ।
ହଁ ଦେଖନ୍ତୁ ଆପଣ କହିଲେ ତ ଏଇ ମନ୍ଦିରକୁ ତିଆରି କରିବା ପାଇଁ ଯେମିତିକି ସେଇ ରାଜାଙ୍କ ନାମ ଆପଣ ଜାଣିଛନ୍ତି କି?
ହଁ ନାମ ତ ଜାଣିଛି ଲାଙ୍ଗୁଳା ନରସିଂହ ଦେବ।
ଆଜ୍ଞା ଆଜ୍ଞା ଆଜ୍ଞା ସେଇ ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ଵାରା ଏଇ କୋଣାର୍କ ମନ୍ଦିରଟି ଲୋକମାନଙ୍କ ଦ୍ଵାରା କରାଯାଇଥିଲା।
ହଁ।
ଆଉ ବାରଶହ ବଢେଇ
ବାର ବାରଶହ ବଢେଇ ବି ସେଇଠି ତାଙ୍କର ବି ପ୍ରଚେଷ୍ଟା ଚେଷ୍ଟା ତା ଫଳରେ ତାଙ୍କର
ଆଜ୍ଞା ଆଜ୍ଞା। ଭାଇ ଆଉ ଆଉ କଣ ଜାଣିଛନ୍ତି ଟିକେ କହୁନାହାନ୍ତି।
ଆଉ ଆପଣ ପଚାରନ୍ତୁ ଆପଣଙ୍କୁ କଣ ଜାଣିବାର ଅଛି ମତେ ପଚାରନ୍ତୁ। ମୋର ଯାହାବି ସେ ବିଷୟରେ କିଛି ଜ୍ଞାନ ଥିବ ତ ମୁଁ ଆପଣଙ୍କୁ ସେଇଟା ପ୍ରଦାନ କରିବି କୁହନ୍ତୁ।
ଜାଣିଛି ଆପଣଙ୍କୁ ମୁଁ କହୁଛି ଦେଖନ୍ତୁ ଶ୍ରୀ ଯିଏ କିି ଆମର ପ୍ରାୟ ବାରଶହ ପଚାଶ। ବିନ୍ଧ ଠାରେ
ହଁ କୁହନ୍ତୁ।
ଭଙ୍ଗଶ ରାଜା ଲାଙ୍ଗୁଳା ରଣସିଂଙ୍କ ଦେବ ଏଇ ମନ୍ଦିରଟି ସୁଭା ଯାଇଥିଲା ବୋଲି ଆପଣ ତ ଜାଣିଛନ୍ତି ବୁଝିଲେ କି।
ହଁ ହଁ।
ବାରଶହ ବାରଶହ ବଢେଇଙ୍କ ଦ୍ଵାରା ଏଇ ମନ୍ଦିରଟି ନିର୍ମାଣ କାର୍ଯ୍ୟ କରିଥିଲେ।
ହଁ।
ଉର୍ହୁ ହୁଁ। ହୁଁ।
ସେଥିରେ ବି ଜଣେ ଥିଲେ କୁହନ୍ତୁ।
ଆଜ୍ଞା।
ଧରମା ଯିଏକି ତାଙ୍କ ଜୀବନ ଟାକୁ ବଳିଦାନ ଦେଇଥିଲେ ସେଇ ମନ୍ଦିର ପାଇଁ ତାଙ୍କ ବାପାଙ୍କ ନାମ କଣ ଥିଲା ଆପଣ ଜାଣିଛନ୍ତି।
ଆଜ୍ଞା।
ଧରମା ଧର୍ମପଦ ଯିଏକି ସେ ମନ୍ଦିର ନିର୍ମାଣ କରୁ କରୁ ତାଙ୍କର ଜୀବନଟାକୁ ବଳିଦାନ ଦେଇ ଦେଇଥିଲେ।
ଆଜ୍ଞା ଆଜ୍ଞା।
ତାଙ୍କ ବାପାଙ୍କ ନାମ କଣ ଜାଣିଛନ୍ତି?
ବାପା ଙ୍କ ମାନ ଉଁ ଆପଣ ଜାଣିଛନ୍ତି ଯଦି ବି କହୁନାହାନ୍ତି ମତେ ତାଙ୍କ ବାପାଙ୍କ ନାମ।
ହଁ ତାଙ୍କ ବାପା ହଉଛନ୍ତି ନିଖୁଣ କର୍ମରେ ପୁରା ନିଖୁଣ ଥିଲେ ତାଙ୍କ ବାପା। ବିଶୁ ମହାରଣା। ଯିଏକି ବିଶୁ ମହାରଣା ଛୋଟ ଛୁଆ ବେଳୁ ତାଙ୍କ ପୁଅକୁ ଛାଡି ମନ୍ଦିର ତିଆରି ପାଇଁ ପଳେଇ ଆସିଥିଲେ ଆଉ ବାରଶହ ସହ ବଢେଇ ସେଇଠି କାମରେ ନିଯୁକ୍ତ ଥିଲେ। ତଥାପି କାମଟାକୁ ସମ୍ ସମ୍ପୂର୍ଣ ରୂପେ ସେ କରିପାରିଲେନି ବୋଲି ତାଙ୍କ ପୁଅ ସମ୍ପୂର୍ଣ୍ଣ କରିଥିଲେ। ଆଉ ତାଙ୍କ ଜୀବନ ଟାକୁ ଭଳି ଦ୍ୟାନ ତ୍ୟାଗ କରିଦେଇଥିଲେ।
ହୁଁ। ଭାଇ ଆଜ୍ଞା କୁହନ୍ତୁ।
ଆଉ ଆପଣଙ୍କର କଣ କିଛି ଜାଣିବାର ଅଛି କୁହନ୍ତୁ?
ଆପଣ ଜାଣିଥିବେ କି ସେଠି ଯେ ଆମର କୋଣାର୍କ ମନ୍ଦିରରେ ଚୁମ୍ବକ ଗୋଟେ ଲାଗିଥିଲା ଆପଣ ତ ଜାଣିଥିବେ?
ହଁ।
ଆ ଚୁମ୍ବକ ସେଠି ତ ବର୍ତ୍ତମାନ ନାହିଁ ଆପଣ ଜାଣିଚନ୍ତି?
ବର୍ତ୍ତମାନ ଚୁମ୍ବକଟା ସେଇଟା ବି ଗୋଟେ ତାର ବହୁତ ପୁରୁଣା ରହସ୍ୟ ଅଛି। ଯେଉଁ ସମୟରେ ଇଂରେଜମାନେ ଶାସନ କରୁଥିଲେ।
ଆଜ୍ଞା।
ଯୋଉଁ ସମୟରେ ଇଂରେଜ ମାନ ଆମ ଦେଶକୁ ଶାସନ କରୁଥିଲେ ସେ ସମୟର କଥା କଥା ଏଇଟା ବହୁତ ପୁରୁଣା କଥା ପୁରାତନ କଥା ସେଇଠି ଯୋଉଁ ଚୁମ୍ବକଟା ଲାଗିଥିଲା
ଆଜ୍ଞା।
ସେଇ ଉପର ଦେଇ ଯାହା ବି ଜାହାଜ ଯାଉଥିଲା ସେ ସେ ସବୁକୁ ସବୁ ନିଜ ପାଖକୁ ଭିଡି ଆଣୁଥିଲା।
ଆଜ୍ଞା।
ଯେତେବେଳକୁ ଜାଣିଲେ ଯେ ଇଂରେଜ ମାନେ ଏମିତି କିଛି ଗୋଟେ ଜିନିଷ ସେଇ କୋଣାର୍କ ମନ୍ଦିରରେ ଅଛି। ସେମାନେ ଧୀରେ ଧୀରେ ସେଇଟାକୁ ତାଙ୍କ ଦେଶକୁ ନେବା ପାଇଁ ଯୋଜନା କରିଥିଲେ।
ଏବଂ ସେମାନେ ସେଥିରେ ସଫଳ ବି ହେଇଥିଲେ।
ଆଜ୍ଞା। ମୁଁ ଯେତିକି ଆପଣଙ୍କୁ ଜାଣିଛି ଦେଖନ୍ତୁ ଯେମିତିି ଆମର ସେଠି ଚୁମ୍ବକ ମୂର୍ତ୍ତିି । ତ ମୁଁ କହିବା ତୁ ସ୍ଥାନୀୟ ଲୋକ ମାନଙ୍କ ପଥ ମାନଙ୍କୁ ମୁଁ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପାଖରେ ପଥର ଭିତରେ ଗୋଟିଏ ଲେଖାଏ ଲୁହା ପ୍ଲେଟ ଦିଆଯାଇଥିଲା ଆପଣ ଜାଣିଥିବେ?
ତ
ଯାହା ଆଜି ବି ଦେଖିବାକୁ ମିଳେ ମୁଁ ତ ଯାଇନି ଆପଣ ବି ଯାଇଛନ୍ତି ବୋଧେ ମୁଁ ସେଇଟା କୁ କହୁଚି ଆପଣ ମୁଁ ଯେତିକି ଅନୁଭୂତି କରିଚି।
ହଁ।
ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା ଆପଣ ବି ଜାଣିଥିବେ?
ତ
ଦୌନ ଦୁନି ବା ମନ୍ଦିରର ବାବନ ମେଟ୍ରିକ ମଟର ମୁଣ୍ଡର ଏବଂ ବିଶାଳ କିମ୍ବକ ଖଞ୍ଜା ଯାଇଥିଲା ଯାହାକି ବାରଶହ ବଢେଇ କରିପାରି ନଥିଲେ ତାହା ବାର ବାରଶହ ବ ବାରଶହ ବର୍ଷର ଶିଳ୍ପପୁତ୍ର ଧର୍ମା କରି ଦେଖାଇଥିଲେ। ଏ ଚୁମ୍ବକ କାରଣକୁ କାରଣକୁ, ଦେଉଳଟି ସମୁଦ୍ର କୂଳରେ ପ୍ରତି-ପ୍ରତିକୂଳତାରେ, ପ୍ରଭାବିତ ନ ହୋଇ ମଜବୁତ୍ ହୋଇ ଠିଆ ହୋଇଥିଲା।
ହଁ।
ବିଲେଇ।
କୁହନ୍ତୁ? ଆଉ ଆପଣ କଣ ସେମିତି କିଛି ଜାଣିଛନ୍ତି କୁହନ୍ତୁ? ଆପଣ ତ ବହୁତ ଭଲ କଥା କହୁଛନ୍ତି।
ଆଜ୍ଞା ଆଜ୍ଞା। ଦେଖନ୍ତୁ ସେ ଆସନରେ ବସି ନଥିଲେ। ଗଞ୍ଜା ଯାହା ହେଇଥିବା ଅନେକ୍ ଚୁମ୍ବକର ଶକ୍ତି ବଳରେ, ଏହା ଶୂନ୍ୟରେ ଭାସମାନ ଥିଲେ। ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରାଯାଇଥିଲା। ଯେମିତି ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟ ମନ୍ଦିର ଦେଇ ଗର୍ଭ ଗୃହକୁ ମୁଖ୍ୟ ପ୍ରତି ମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତି ବିଫଳିତ ହୋଇଥାଏ। ବୁଝିଲେ କି? ଆଉ ଏହା ସକାଳକୁ-ସକାଳୁ-ସକାଳୁ ଅଳ୍ପ କେଇ ମିନିଟ୍ ପାଇଁ ଦେଖିବାକୁ ମିଳିଥାଏ। ଆପଣ ଯୋଉ ଦେଖୁଛନ୍ତି ସୂର୍ଯ୍ୟ ମନ୍ଦିରଙ୍କର ଯୋଉ ଆପଣ କୋଣାର୍କ ମନ୍ଦିର ତ ଯାଇଥିବେ? ସକାଳୁ ସକାଳୁ ଦେଖିବେ ଆପଣ ଏ ସୂର୍ଯ୍ୟଙ୍କର ଯୋଉ ପ୍ରତିଭା। ଯିମିତି କିି ସୂର୍ଯ୍ୟ ଉଦୟ ହଉଛନ୍ତି କି ଉଭା ହଉଛନ୍ତି। ତ ସେଇ ସମୟଟା କିଛି ମିନିଟ୍ ପାଇଁ। ଯେମିତି କି ଗୋଟେ ମିଣ୍ଟି ହଉ କି ଦୁଇ କିଛି ସମୟ ପାଇଁ ଏଇଟା ଆପଣ ଦେଖିବାକୁ ମିଳିବ। ବୁଝିଲେ କି, ଯେମିତି କି ଆପଣ ଜାଣି ଏ ଧର୍ମା ସେଇ ସମୟରେ ହିଁ ଆମ ସମୁଦ୍ରକୁ ତ ମୁଁ, ମୁଁ ଆପଣଙ୍କୁ
ହଉ ଆପଣଙ୍କ ସହିତ କଥା ହେଇକି ତ ବହୁତ ଖୁସି ଲାଗିଲା ଭାଇ। ଆପଣଙ୍କ ସହିତ ଖୁସି ହେଇ ବହୁତ ଭଲ ଲାଗିଲା। ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।